ଆରେ ମୁଁ କୋଉଥିଲି ସେଇ ଓଡିଆର ଆଉ ଆଉ ଗୋଟେ ମୁଭି ଦେଖିଚ।
କଁ କହିଲ?
ଏଇ ଟୁ ଥାଉଜେନ୍ ଫୋର୍ଟିନ ଫିଅର୍ ଅଫ ଦ ଇଅର୍।
ଟୁ ଥାଉଜେନ୍ ଫର୍ଟିନ୍।
ହୁଁ ଫିଅର୍ ଅଫ ଦ ଇଅର୍ ହଁ ଓଡ଼ିଆର।
ସେଇଟା ଭାରି ଭ ଭାରି ଭୟଙ୍କ ମାନେ ଡର ଲାଗେ ସେଟା।
ମୁଁ ଟୋଟ୍ୟାଲି ତାକୁ ଦେଖିନେଇ ଜାଣିନି, ଆ ମୁଁ ଅଳ୍ପ ଦେଖିଚି ହାଁ ଟୋଟାଲି ଫୁଲ୍ କଣ ମୁଁ କିଛି ଦେଖିନି।
ନାଇଁ ସେଇଟା ମୁଁ କାହାଘରେ ଗୋଟେ ଦେଖିଥିଲି କହିଲେ ମୁଁ ମାନେ ଏମତି ଫୋନରେ ଥରେ ଦେଖିଥିଲି ହେଲା। ତାପରେ ମୁଁ ଗୋଟେ ମୁଭି କାହା ଘରୁକୁ ଗୋଟେ ଯାଇଥିଲେ ମାନେ ମୋ ଜେଜେ ଘର ପାଖେରେ ହିଁ କାହା ଘରୁକୁ ଗୋଟେ ଯାଇଥିଲେ, ମାନେ ମାମୁଁ ଘରୁକୁ ନା କାହା ଘରୁକୁ ଯାଇଥିଲି। ତ ସେଇଠୁ ମୁଁ ବସି ଚି ଏମତି ସେମାନେ ଟିବି ଅନ୍ କଲେ ଆଉ ସେମାନେ ତାଙ୍କର ଦେଖୁଛନ୍ତି ହେଲା। ମୋର ଫୋନ୍ କେନ୍ ଉମ ଫୋନ୍ ଖେଳୁଛି। ତାପରେ ମାନେ ସେ ସିନ୍ ଆଇଲା ବେଳକୁ ମତେ ମନେ ପଡିଲା ଏଇ ସିନ୍ ଟା ଏଇ ୟା ପରେ ଏଇ ସିନ୍ ଟା ହବ ୟା ପରେ ଏଇ ସିନ୍ ଟା ହବ। ମୁଁ ଖାଲି କୋହୁଛି, ତାପରେ ମୁଁ ଆଉ ଜାଣିନି ସେ ମୁଭି ନାଁଟା ଏୟା ହେଲା। ତାପରେ ଯେତେବେଳେ ସେ ଆଡଭରଟାଇଜ୍ ଦେଇକି ମାନେ ଆଉ ଥରେ ସେ ମୁଭି ଦେଖେଇଲା, ମାନେ ଲେଖିଲା ସେଠି ଟୁ ଥାଉଜେଣ୍ଡ ଫୋର୍ଟିନ୍ ଫିଅର୍ ଅଫ ଦି ଇଅର୍ ଲେଖିକି ମୁବି ଦେଖାଏନା, ତ ସେଇଠୁ ତାପରେ ମୁଁ ଜାଣିଲି ଓହୋ। ଏଇ ମୁଭି ର ନାଁ ଟା ଏଇଆ, ତାପରେ ସେଇଦିନଠୁ ସେ ମୁଭି ର ନାଁ ଟା ମୋର ମନେ ମନେ ରହିଯାଇଛି।
ହାଁଆଁ। ସେଟା ଇଏ ମୁଁ ମୁଁ ହେଟା ଚିବ୍ ମାନେ ମୋବାଇଲରେ କେବେ ଦେଖିନାଇଁ ଟିଭିରେ ଦେଖିଥିଲି। ଦେଇଥିଲା ଯେ ରାତିରେ ମତେ ଛୋଟ ବଳେ ହେଇଥିବ ମୁଁ ହେଇଥିବି ମାନେ ଭାରି ଡର ଲାଗେ ସେଉରାକ।
ନା ସେ ଗୋଟେ ଡଲ୍ ର ମୁଭି ନାହିଁ।
ହଁଅଁ।
କଁନ ଟା କା
କଣ୍ଢେଇ ଆଖିରେ ଲୁହ।
ହୁଁ ହୁଁ
କଣ୍ଢେଇ ଆଖିରେ ଲୁହ ନା?
କଣ୍ଢେଇ ଆଖିରେ ଲୁହ ତ ସେଟା ଓଡିଆର ମାନେ ଏଇ ଯୋଉ
ଡଲ ର ହଁ ହଁ ଗୋଟେ ଅଛି ଗୀତାଞ୍ଜଳି ନା କଣ ଟେ ତା ନା, ସେଇଟା ନା?
ଏନ୍ ବେଲା ଏନା ବେଲା ଏନା ବେଲା।
ହେଇଥିବ ମୁଁ ଆଉ ଗୋଟେ ଗୀତ ଯ ଅଛି ତା ମାନେ ହିରୋଇନ୍ ଟା ମାନେ ହିରୋଇନର ଭଉଣୀକି ମାରିଦେଇଥବ କେଜାଣି ସେ ଭିଲିଆନ ଟା ବି ମରିଯାଇଥିବ ସିଏ ବି ଭୂତ ଇଏ ବି ଭୂତ ହେଇଥିବ। ଆଉ ସେଗୋଟେ କଣ୍ଢେଇ ଭିତରେ ଆତ୍ମାରେ ବସିଯାଇଥିବ ଆଉ ତାକୁ ବନ୍ଦୀ କରିଦେଇଥି
କିଛି ବଳିିଆ ଲାଗେ କଣ୍ଢେଇ ଆଖିରେ ଲୁହ ଦେଖିଛି ତାପରେ ଆଉ ଗୋଟେ କଣଟା ଉ ଏଇ ଗୋଟେ ଲାଲ ଟୁକୁ ଟୁକୁ ସାଧବ ବୋହୂ ସେ ସେଇ ଥୀରେ ବି ଟିକେ ଭୂତ ଅଛି।
ହଁ ସେଟା ବି ମୋର ଡର ଲାଗେ, ଆ ଛୋଟ ବଳେ ଏବେ ଆଉ ଦେଖିଲେ କିଛି ଲାଗୁନି ସେଗୁରାକ।
ଏବେ କିଛି ଲାଗୁନି ଏବେ ଆଉ କଣ ଆମେ ତ ଜାଣିଛି ସେଇଟା ସେ ଭୂତର ଆମେ ଦେଖ ଦେଖୁଛୁ ସେଇ ବୁ-ଭୂତ ତ ଆସିବ ଆଉ।
ହଁ ସେଟା ଏତେ କୋଉ ଭୂତ ଇଏ ନର୍ମାଲ।
ହଁ ସେ ଛୋଟ ଥିଲାବେଳେ ଆମେ ସେଇଟା ହିଁ ଭାବୁଥିଲେ ଏଇଟା ରିଅଲ ଭୂତ ମାନେ ସତରେ ସେଇଟା ଭୂତ। ବାକି ମାନେ ଏଇଟା ବି ଥରେ ଥରେ ଭାବୁଥିଲେ ଯେ କା ମାନେ ସେ ଟିଭି ରୁ ଯଦି ପଳେଇ ଆସିଲା ବାହାରକୁ? ମୁଁତ ସେଇଆ ଭାବୁଥିଲି। ଏବେ ଆଉ ନାଇ ଏବେ ତ ଜାଣିଗଲେ ସବୁ ଆକ୍ଟିଂ କରୁଛନ୍ତି କାଇଁ ହେଲେ ଗୋଟେ ଗୋଟେ ଯଦି ଭୂତ ମୁଭି ଦେଖିଲେ ବି ଟିକେ ଡର ମାଡ଼େ। ସେମତି ମାନେ ଗୋଟେ ଗୋଟେ ମାନେ ଚମକି ପଡନ୍ତିନି ସିନ୍ ଗୋଟେ ଗୋଟେ ଯେମତି ଆସିଲେ ମାନେ ଦେହ ହା ସେ ଦେଖୁଥିବ ଦେଖୁଥିବ ତାପରେ ଗୋଟେ ମାନେ ଅଚାନକ ଗୋଟେ ପଳେଇ ଆସିବ ମାନେ ଚମକି ପଡିବ ସେଇଟା।
ହଁ ଏଇ ଯୋଉ ଗୋଟେ ଏବେ ଯୋଉ ଦେଖିନ ମାନେ ସତରେ କିନ୍ତୁ ଯାଇକି ମାନେ ରିସର୍ଚ୍ଚ କରୁଛନ୍ତି ଭୂତପ୍ରେତ ଉପରେ ମେସିନ୍ ନେଇକି କଥାବାର୍ତ୍ତା କରୁଛନ୍ତି।
ହୁଁ।
ହୁଁ ସେଟା କଣ ତ ସେଟା କହୁଛନ୍ତି ତାଙ୍କୁ ସେମାନେ ପାଠ ପଢିକି ଯାଇକି ମାନେ ସେଟା ସର୍ଚ୍ଚ କରଛନ୍ତି। ସେଠୁ ତାଙ୍କ
ହଁ ବା ହଁ ହଁ।
ହଁ ସେଇଠି ଦେଖିଥିଲି ପୁରା ଯିବ ମାନେ ବଢିଆ ଭାଇ ରାତିରେ ଯିବେ ବଢିଆ ମାନେ ପୁରା ଭୂତ ଇଏକୁ ଯିବେ ତ ଯୋଉଠି ଭୂତ ଥିବ ସେଇଠି ଯିବେ ମେସିନ ନେଇକି ତାକୁ ସେ ଗୋଟେ ସିଗ୍ନାଲ ଦିଏ ମାନେ ଉଁ କଣ କହିଲ ରେଡ ନା ତାକୁ କହିବେ କହିବେ କି
ହଁ ସେ ସେଇ ଯୋଉ ନେଇକ କି ଯାଇଥିବେ ସେଠି ଟି ଟିଟି ଯୋ ମାନେ ଜୋର କଲା ରେଡ ଜଳିଲା ଯଦି ସେ ଜାଣିବେ ଭୂତ ଅଛି ସେଠି।
ଏମତି କହିବ କହିବ କି ତମେ ଯଦି ଅଛ ତାହେଲେ ଏ ଲାଇଟ କୁ ତିନିଥର ଜଳାଅ କି ସେଇ ଲାଇଟ୍ କୁ ତିନିଥର ଜଳାଅ ସେ ଜାଣିପାରିବେ ସେବେ
ହୁଁ ଏଥିରେ ଆମ ଭଏସ ରେ କଣ ସେଇ ମହମତୀ ନେଇକି ମାନେ କଣ କହୁ ଲାଇଟ ଫାଇଟ ଅଫ୍ କରିଦେଇକି ସେ ଭୂତ କୁ ଡକା ଚାଲିଥିଲା ଆମ ହଷ୍ଟଲରେ ମାନେ ମୋ ରୁମରେ
ତାହେଲେ ସତରେ ବାହାରିଲା? ସତରେ ବାହାରିଲା ନା ଆଉ ବାହାରିଲାନି?
ବାହାରିଲେ ନା ମାନେ ସେଇ ସେମାନେ ତାଙ୍କର ଡରିଗଲେ ଟିକେ ଆଉ ନାଇଁ ସତରେ ବି ଥିବ ସତରେ ଅ ଛି ମାନେ ନାଇଁ ଭୂତ କହିବା ଜିନିଷ ଭୂତ ଅଛି। ଆମର ହେଲା ଆମର ହଷ୍ଟେଲରେ କଣ ହୁଏ ମାନେ ମୁଁ ରହିଛି ଏକା ବି ରହିଛି ହଷ୍ଟେଲରେ। ହଷ୍ଟେଲ ମାନେ ରୁମ ଭିତରେ ଏକା ରହିଚି ହଷ୍ଟେଲରେ ତ ଏକା ରହିପାରିବି ନା। ତ ସେଇଠୁ ଆମର ଗୋଟେ ଛାତ ଉପରେ ଯାହା ମାନେ ରାତିରେ ଖାଲି ମାନେ ଅଲଗା ଅଲଗା ମାନେ ଆବାଜ ସୁବୁଥୁବ ମାନେ କି ଦୌ ମାନେ କି ଏବେ ଛାତ ଉପରେ କିଏ ଦୌଡିଲେ ମାନେ ତଳକୁ ଶୁଭାଯିବ ନା। ଏମିତି ହୁଏ, ତ ଆଉ ସିନିୟର ଦିନ ମାନେ କେତେ ତ ଡରିଲଣି ତାପରେ ଗୋଟେ ମୁଁ କହିଦଉଛି ଗୋଟେ ଷ୍ଟୋରି ହେଲା। ଆମର ସିନିୟର ଦିଦି ଯେତିକି କହିଥିଲି ହେଲା, ଅ ସେଇଠି ମାନେ ରୁମ ରା ତି ହେଇଥିଲା ଆଉ ରୁମ ରେ ଶୋଇଥିଲା ହେଲା କିଏ ଗୋଟେ ଧଡ଼ ଧଡ଼ କିନି କବାଟ ପି କବାଟ ସମସ୍ତେ ଫୋନ ଦେଖୁଥିଲେ ଗୋଟେ ମୁଭି ମୁଭି ଦେଖୁଥିଲେ ଲପଟପରେ ତ ସେଇଠୁ ଫୋନ କବାଟ ପିଟିଲାଟୁ ସେମାନେ ଯାଇକି ଖୋଲିଲେ କବାରଟା ହେଲା। ମାନେ କେହି ନଥିଲେ କବାଟ ଖୋଲି ଦେଖିଲା ବେଳେକୁ କେହି ନଥିଲେ ତାପରେ ଆଉ ଥରେ କବାଟ ପି ଟୀଲା ଦିଦି ଦି-ସେ ଦିଦି କହିଲେ ଗଲେ ପୁଣି ସେଠି ଠିଆ ହେଇଗଲେ ଆଉ ଖୋଳିଲେ ସେଇଟି ବଆଉ କେହି ନଥିଲେ। ତାପରେ ଦିଦି କହିଲେ ନାଇଁ ଏବେ ଯିଏ କବାଟ ପିଟିବ ମୁଁ ସାଙ୍ଗେ ସାଙ୍ଗେ ଖୋଲିମି ମୁଁ ଏଇଠି ପିଟିଲା ହେଲା ଦି ଦିଦି ଧରିକିନି ଖୋଲିଦେଲଲେ ଦେଖିଲି କେ ହଁ ନଥିଲେ ମାନେ ଡର ଏମତି ମାନେ ଏମିତି ସଡନ କେ କବାଟ ପିଟୁଥିବା ସଡନ ଖୋଲିଦେବେ କେହି ନଥିବେ। ଆଉ ପୁଣି ସମସ୍ତଙ୍କର ବ୍ଲକ ଥିଲା ଭିତର ପଟୁ। ମାନେ ଏତେ ଜଲଦି ତ କିଏ ଦୌଡିକି ଯାଇକି ମାନେ ଲକ୍ କରିପାରିବନି ନା।
ହଁ
ତାପରେ ହେଲା ଦିଦି ରୁମ ଟା ଲକ୍ କରିଦେବେ ମାନେ ସମସ୍ତେ ଡରିଗଲେ। ଲକ କଦେଇ ପୁଣି ଆସିକି ସମସ୍ତେ କମ୍ବଲ ଘୋଡେଇ ଘାଡେଇ ହେଇକି ସମସ୍ତେ ଗୋଟେ ପାଖରେ ରହିକି ମାନେ ଏମିତି ରହିଗଲେ ପାଖରେ ଫନ ଦେଖିଲେ ପୁଣି ଆଉ। ମାଇଣ୍ଡ ଟିକେ ମାନେ ଡାଇଭର୍ଟ କରୁଥିଲେ କି ହଁ ଛାଡ ସେ କଥା। ତାପରେ ଜାଣିଚୁ ନା କବାଟ ଟା ଆପେ ଆପେ ଖୋଲି ହେଇଗଲା ମାନେ ସେ ଲକ୍ ଟା ଦେଇଛନ୍ତି ସେ ଲକ୍ ଟା କୁଆଡେ ଆପେ ଆପେ ଖୋଲି ହେଲା ତାପରେ କବାଟ ପୁରା ଖୋଲି ହେଇଗଲା। ମୁଁ ଭାବୁଚି ସେ ସିନ୍ ଟା ମାନେ କଣ ହେଇଥିବ ତାଙ୍କର ଅବସ୍ଥା ସେ ସେପଟେ।
ମୁଁ ତ ନିଦ ହବନି।
ହଁ ସେମାନେ ତାପରେ କହିଲେ ମାନେ ଚିଲେଇଲେ ମାନେ ସେମତି ସିନ୍ ଦେଖିଲେ ତ ଚିଲେଇ ନା କବାଟ ଯଦିପେ ଆପେ ଖୋଲିଇଯାଉ କିଏବି ଡରିବ। ସେ ସେଇଠୁ ସେମାନେ କହିଲେ କି ନାଇଁ ଆମର ଏଠି ଏମତି ଭୟ ସବୁ ବୁ କହିଲେ ସେମାନେ ଗାଳି କରନ୍ତି ସେମାନେ କିଏ ଏମିତି କିଛି ନାଇଁ ତମାନେେ ଖାଲି ଡରୁଚ।
ହଁ ସେ ମୋବାଇଲ ଦେଖିଲେ ବି ଅବଶ୍ୟ ଜାଣିପାରିବୁନି କିଛି ଟିକ ମାଇଣ୍ଡ ଟା ଟିକେ ଏପଟ ସେପଟ ହେଇଯିବ।
ହୁଁ ତାପରେ ସେମାନେ ସେମେ ହେଲେ ହେଲେ ସେମାନେ ଆମକୁ ଆସି ମାନେ ତାଙ୍କର ଷ୍ଟୋରି ଯା କହିଛନ୍ତି ମାନେ ସେମାନେ ସାମ୍ନାରେ ଦେଖିଛନ୍ତି ନା ଯାହା ହେଇଛି ତାଙ୍କର। ଯଦି ମାନେ ନ ଦେଖିବ ତାହେଲେ ବିଶ୍ଵାସ କରିବନି ତମେ। ଯଦି ସାମ୍ନାରେ ଗୋଟେ ଜିନିଷ ଦେଖିଚ ମାନେ ଆଖି ଆଗରେ ଦେଖିଚ ତ ସେଟା ତ ବିଶ୍ୱାସ କରିବା ନା।
ହଁ ଯିଏ ନ ଦେଖିଥିବ ତାକୁ ସିଏ ବିଶ୍ଵାସ କରିବନି କି ତାକୁ ତ ବିଶ୍ୱାସ ଦେଇ
ହୁଁ ହଁ। ଯିଏ ଦେଖିଚି ତା ମାନେ ତା ମୁଣ୍ଡରେ ସେଇଟା ବି କାଢି ପାରିବନି ଯିଏ ଦେଖିଚି। ଆଉ ସେଇଟା ମିଛ କହିଲେ ସେ କଣ ମନିବ ସେମିତି ତ ହବନି ନା। କେତେ ଥର କହିଲେଣି ନାଇଁ ଏଠି ଭୂତ ଅଛି ଇଏ ହୋଉଚି ସିଏ ହୋଉଚି
ତାପରେ ଦେଖବୁ ହସ୍। ହୋଟେଲ ଜାଗା ଆଉ ସ୍କୁଲ କଲେଜ ଜେଗା ମେଡିକାଲ ଏସବୁ ଜାଗାରେ ମାନେ ଯାହାର ଥାଆନ୍ତି ସେମାନେ ସବୁ।
ହଁ ଏ କଣ ମାନେ ହଷ୍ଟେଲ ଅଧିକାଂଶ ଦେଖିବ ମାନେ ହଷ୍ଟେଲ ଯହା ବି ମଶାଣି ଉପରେ ବନାନ୍ତି ମାନେ ଅଧିକାଂସ। ଜଙ୍ଗଲରେ ସେ ହସ୍ ଥିବ ଜଙ୍ଗଲ ଭିତରେ ଜଙ୍ଗଲ ଭିତରେ ତ ମାନେ କିଏ ମରି ମାରି ଯାଇଥିବ କି କିଛି ବି ସେ ଜଙ୍ଗଲ ଭିତରେ ଗଛ ବାଛ କାଟ୍ ଦେକିବୁ ସେଡି କୁ ବନେଇଦେଲେ ହଷ୍ଟେଲ୍
ହଁ ମାନେ ଅନାବାଦୀ ଗୋଚ ଜାଗାରେ ସେ ଆଗରୁ କିଏ କଣ ମା ମଳା ଥିବ କଉ ଥିବ କିଛି ନାଇଁ ସେଇ ଜାଗାାରେ ସବୁ ଘର ଫର କରିଥିବେ ତାପ୍ରେ ଏତେ ଜାଗାଉରା ବି ସବୁବେଳେ କାଳବାର ହେଲେ ସିନା ଜଣେ କି ରହିବନି କାରବାର ଦଉନଥିବ କେତେ ଛୁଆ ସବୁ ଛୁଟିରେ ପଳେଇଲେ। ଖାଲି ରହିଲା ଦି ତିନି ମାସେ କି କଂ ଏମ୍ତି ରହିଲା ପରେ ସେଠି ଯାହାର ଯିବ ଭୂତ ପେତ ରହିଥିବେ ନା।
ହୁଁ।
ହୁଁ।
ମୁଁ ମଝିରେ ଗୋଟେ ଏମ୍ତି ସ ନ ଦେଖିଥିଲି ହେଲା କି କଣ ଯେ ଆମର ଘର ଲୋକି କିଏ ଥିଲା ହେଲା। ମୁଁ ମରି ଯାଇଥିଲା ମୁଁ ସ୍ବପ୍ନ ଦେଖଥିଲି ମରି ଯାଇଥିଲା ହେଲେ ତାକୁ ଚୌକିରେ ବସେଇ ଦେଇଥିଲେ। ମରି ଯାଇଥିଲା ହେଲେ ତାକୁ ଚୌକିରେ ବସେଇଦେଲେ ଶୁଣ ଆମେ ସମସ୍ତେ ଜାଣିଛନ୍ତି ସେ ମରି ଯାଇଚି ହେଲା। ତ ସେଇଠୁ ଆମେ ଗଲୁ ସମ ସମସ୍ତେ ବସିଛୁ ଏକା ପାଖରେ। ମୁଁ ଆଉ ମୋର ଗୋଟେ ଦିଦି ହେଲା ତ ସେଇ ଟିକେ ସେ ଶବକୁ ରଖିଛନ୍ତି ମାନେ ବସେଇଚନ୍ତି ସେଇ ଯୋଉ ମରିଗଲା ଲୋକ। ସେଇ ଶବ ତ ତାକୁ ଏ ଶବ ତ କହିବ ଆଗ ତ ସେଇ ଶବକୁ ବସେଇଛନ୍ତି ଚୌକିରେ। ସି ଅଲ୍ଗା ଜାଗାରେ। ଆଉ ସେ ଟିକେ ଦୂରରେ ଆମ ବସିଥିଲୁ ମୋ ଦିଦି ସାଙ୍ଗରେ ବାକି ସେଇଠି କେହିବି ଏମ୍ତି ନଥିଲେ ହେଲା। ଆପେ ଆପେ କଣ ଜାଣିଚନ୍ତି ସେ ସବଟା ତଳକୁ ତ ତଳେ ପଳେଇଗଲା ତାପରେ ଉଠିକି ବସିଲା। ମୁଁ ଭାବିଲି କଣ ସପ୍ନ ଦେ ରାତିରେ ଡରିଗଲି ଜାଣ୍ଚ ନା ବାତ୍ରୁମ୍ ଯିବାର ଥିଲା। ଭଉଣୀକୁ ଉଠଉଚି ଆଉ ଉଟି ଚାଲେ ମୋ ସାଙ୍ଗରେ ଚାଲେ।
ହୁଁ।
ମ୍ୟାମ୍ ସେଦିନ ପୁରା ଡରି ଯାଇଥିଲି ଜାଣ୍ଚ ନା ଆଉ ନହେଲେ ଅଧା ରାତି ହେଲେ ମୁଁ ଉପରକୁ ଏକା ପଳ୍ୟା ସେ ମତେ ଏମ୍ତି ଡର ମଣିଲି ସେଦିନ ମୁଁ ସପ୍ନ ଦେଖିେଇଥିଲି ବୋଲି ମତେ ଡର ମାଇଲେ ଟିକେ।
ହଁ।
ସେ ଘରେ ପୁଣି କହୁଚନ୍ତି କଣ କହୁଚ କହୁନ।
ହଁ ମଝିରେ ଯୋଉ ମାନେ ମୁଁ ଗୋଟେ ଫିଲ୍ମି ଦେଖିଥିଲି ଗୋଟେ ମାନେ ପି ଲୋକଟେ ସେ ଫିଲ୍ମି ଟାରେ ସେ ମର୍ଯିବ ହେଲା ମର୍ଯିବ ସମସ୍ ତା ପରିବାର ପୋକ କାନ୍ଦିବେ ଇଏ କରିବି ତାପ୍ରେ ତାକୁ ସଂସ୍କାର କରିବେ ବୋଲି ନେବାକୁ ଚାହିଁବେ ହେଲା। ସେ ନେବେ ସେ କଂ କର୍ବେ ତାଙ୍କୁ ଟେକି ପାରିବେନି କେହି ବି। ଟେକିକି ନେଇପାରିବେନି ଟେକିକି ନେଇପାରିବେନି ତାକୁ ହେଲା କଣ କରିବେ ନା ତାକୁ ରଖି ପୁଣି ପୂଜା କରିବେ। ଇଏ କରିବେ
ଏଇ ସବୁକୁ
ହଁ। ଆଉ ଗୋଟେ ଫିଲ୍ମ ଦେଖିଲି ମାନେ ମୁଣ୍ଡ ଖରାପ ହେଇଜୀବ ସେ ଫିଲ୍ମ ଟା ମାନେ ସେ ଯୋଉ ହିରୋଇନ୍ ଟା ମାନେ ପୁଅଟା ଗୋଟେ ଝିଅଟେ ବାହାହବ ସେ ଯଉ ଝିଅଟା ସେମାନେ ତ ତମେ କଣ ମାନେ ବୁ ବୁଝ ପାରିଲିନି ସେଟା କାମ କରିବ ସବୁ କରିବାକୁ ଯିବ ଆସିବ କିଛି ରୋଷେଇ ଶିଖିବ କି ନଥିବ କିଛି ହେଇ ନଥିବ ତା ସ୍ଵାମୀ ତାକୁ କହିବ ସବୁ କରିବ ରୋଷେଇ କରିବ ଦିନେ ତା ସ୍ୱାମୀ କଣ ହେଲା ମରିଯାଇଥିବ। ବାଜିବ କିନ୍ତୁ ସିଏ ହେଲା ଜାଣିପାରିବନି। ତ ସେ ଏମିତି ବସିଥିବ ତା ସ୍ଵାମୀ ମରି ମରି ମରି ମରି ସେ ଜାଗା ଟା ପ ପଚି ସଡିବନି ସେ ଘରୁ ସେ ବାହାର ନଥିବ ବା ମାନେ ମାନେ କେମତି ହେଇଥିବ ମାନେ ତା ମୁଣ୍ଡ ଖରାପ। ଆ ଦେଖିବନି କେତେ ଜାଗା ମୁଣ୍ଡ ଖରାପ ହେଇଯିବ।
ଥର ଥରେ ଦେଖିଲା ରାତିରେ ଡର ମାଡେ। ଆମ ଘରେ କଣ କହିବେ ତମେ ମାନେ ଫୋନ୍ ଦେଖୁଚ ବୋଲି ରାତିରେ ଏମିତି ଡରୁଛ। ମୁଁ କଣ ସବୁଦିନ ଡରୁଛି ଯଉ ଦିନ ମାନେ ଏମିତି ସପନ ଡର ଲାଗେନା ଟିକେ ଆଉ। ମାନେ ସେ ଆଖି ଆଖି ସାମ୍ନାରେ ଯଦି ଏମିତି ଶୋଇଥିବ ରାତି ସେଟା ତ ଯଦି ତମେ ସ୍ୱପ୍ନ ଦେଖୁ ଥିବ ଡିରିବନି।
ହୁଁ।
ଭାରି ଡର, ଭାରି ଡୋର ଲାଗ ସେଇଟା।
ମୁଁ ବି ଛୋଟବେେଳେ ଡର ଲାଗିଲେ ମୁଁ ବାପା ଙ୍କୁ କଣ୍ଢେଇକି ଶୁଏ।
ଉଁ ହୁଁ। ଛୋଟବେଳେ ସମସ୍ତେ ତାଙ୍କର ସେଇଆଉ ସେଇ ବାପା ମାଆଙ୍କୁ କୁଣ୍ଡେଇକି ଶୋଇ ପଡୁଥିଲେ ଏବେ ଆଉ କଣ ଏବେ ତମେ ତିନି ଭାଇ ଭଉଣୀ ଗୋଟେ ପାଖରେ ଶୋଇ ପଡୁଛ।
ହୁଁ।
ହ
ତାପରେ ଯୋଉ ମାନେ କଣ କହିଲୁ ଯେତେ ଗରମ ହେଇ ଥାଉ, ମୁଁ ମୁହଁରେ ଗୋଟେ କଣ ଘୋଡ଼େଇକି ଶୋଇପଡ଼ିବି।
ହଁ ହଁ। ନାଇଁ ମୁଁ ଗରମ ମାନେ ମୁହଁରେ କିଛି ଘୋଡେଇକି ଶୋଇପାରୁନି ମଝିରେ ମୋର ଗୋଟେ ଆଦତ ହେଇଯାଇଥିଲା। ସେଇ ଚାଦରକୁ ଆଣି ମାନେ ମୁହଁରେ ଦେଇ ଦଉଛି ମାନେ ଲାଇଟ ପଡିବନି ଯେମିତି। ସେଥିପାଇଁ ମାନେ ନହେଲେ ମୁଁ ଲାଇଟ ର ବି ଶୋଇ ପଡେ ଲାଇଟ ନଥିଲେ ବି ଶୋଇ ପଡେ ଲାଇଟ ଥିଲେ ବି ଶୋଇ ପଡେ। ଆଖି ଉପରେ ପଢୁଥିଲେ ବି ଶୋଇ ପଡେ ନ ପଢିଲେ ବି ଶହି ପଡେ। ସେଇଠୁ ମ ରେ ଯେମିତି ଚାଦର ମୁହଁରେ ପକେଇ ଶୋଇ ଯାଉଥିଲ ଅନ୍ଧାର ଲାଗୁ, ଆଉ ଜଲଦି ନିଦ ପଡିବ।
ହଁ ମ ମତେ ଏ ଏବେ ମୋର ଆଗେ ଶୋଇପାରୁଥିଲି କିନ୍ତୁ ଏବେ ଗୋଟେ ଅଭ୍ୟାସା ହେଇଛି ଲାଇଟ୍ ନ ବନ୍ଦ କଲେ ମତେ ଜମା ନିଦ ହବନି।
ହୁଁ ହୁଁ ହୁଁ
କେମିତି ଗୋଟେ ଲାଗିବ।
ନା ହଷ୍ଟେଲରେ ବି ଥିଲେ, ହଷ୍ଟେଲରେ ବି ଥିଲେ ଏକା କଣ କହିଲ?
ମାଇେ ଶୀତ ନାଇଁ ଭଲ ଲାଗେ ଘୋଡେଇ ଘୋଡା ହେଇ ପଡ ଭିତରେ ମୋବାଇଲ ଦେଖିକି ଶୋଇ ପଡିବ।
ହଁ ଶୀତ ଦିନରେ ଭାରି ବଳିିଆ ଲାଗିବ। ତମେ ଯାହାବି କର ସେଇ କମ୍ବଲ ଗୋଡେଇକି ଯାହା ଯାହା ଯାହା ବି କର। ମୁଁ ଫୋନ ଦେଖିବି ଚଲିବ ସେ ଆରାମରେ ଶୋଇପଡ ସେ ଫୋନ ଦେଖି ଦେଖି।
କେତେ ମୁଭି ଦେଖିଚି ମାନେ ଆଉ ଗୋଟେ ଗୋଟେ ମୁଭି ଆସିଛି ମାନେ ପୁରା ମାଇଣ୍ଡ ଫ୍ରେସ ମାନେ। ହୁଁ ଗୋଟେ ଫିଲ୍ମରେ। କଣ ହେଇଛି ନା ଫିଲ୍ମ ନାଁଟା ତ ମର ମନେପଡୁନି ସେ ଫିଲ୍ମଟାରେ କଣ କହିଲ। ଗୋଟେ କେତେଟା ଲୋକ ମରିଯାଇଥିବେ।